ହ୍ୟାଲୋ।
ହୁଁ।
କଣ କରୁଛ?
ଏଇ ରୋଷେଇ କରୁଥିଲି ଆଉ।
କଣ ଏତେ ଜଲଦି।
ହଁ ଆମର ଜଲଦି କରିଦଉ। ଜଲଦି ବୋଲି ଏଇ ଏଇ କରିଦେଲେ ସେ ଭାଇ ତାଙ୍କର ଜଲଦି ଖାଆନ୍ତି। ତାପରେ ଆମେ ଏଇ ତରକାରୀ ଟା କରିଦେଇଥାଉ ଜଲଦି ଲେଟରେ ରୁଟି କରୁ ତ କିନ୍ତୁ ଏଥର ଜଲଦି କରିଦଉଛୁ ସେ ମେଡିସିନ ଖାଇକି ଖାଉଛନ୍ତି ନା। ଆଉ କଣ ସେଇ ସେଇୟା
ଆଉ ଧୂପ ଦେଇ ସାରିଲଣି?
ଧୂପ ନା ଆମର ଛୁତିିକିଆ ହେଇଛି ପା। ନହେଲେ ମୁଁ ଧୂପ ଦେଇ ସାରିକି କରେ ଆଉ।
ଭାତ କରୁନ।
କଣ କହିଲ?
ଭାତ କରୁଛ ନା। ରାତି ଭାତ କରୁଛ ନା।
ଭାତ
ହଁ।
ଭାତ ରାତିରେ
ହଁ।
ନା ନା ଆମର ଖାଲି ରୁଟ୍
ହଁ ହଁ ହଉ
ସମସ୍ତ ରୋଷେଇ
ଆଜି କଣ ରୋଷେଇ କରିଥିଲ?
ଦିନ ନା ଦିନରେ ଆଜି ଶାଗ ଆ ପଖାଳ ଖାଇଥିଲୁ ଆଜି ସମସ୍ତ ମତେ ନୁହଁ ସେ ଜଣେ ଖାଲି ସେ ବୋଉ ଖାଇଥିଲେ ଗରମ ଆଉ ସେମାନେ ଦି ଜଣ ତ ଯାଇଛନ୍ତି ମେଡିକାଲ ଆଉ ଆମେ ତିନି ଜଣ ସ୍ତ୍ରୀ ଲୋକ ଆ ହଉ ସେ ବାପା ତ ଖାଇଲେ ରୁଟି ସେ ସେଇଥିପାଇଁ ସେ ପାଖରେ ଜଣଙ୍କର ଚୁଲି ଲଗେଇଥିଲେ ତାଙ୍କ ଇଏ ରୁ ଆଳୁ ପୋଡ ଦେଇଥିଲୁ ଶାଗ ଆଉ ଏଇ ଇଏ ଭଜା ଯୋଉ କଣ କାଙ୍କଡ଼। କାଙ୍କଡ଼ ଭଜା ବଳାବଳି ଗୁଡ଼େ ଦହି ଆଇ ଦେଖିଲ।
ହଁ ହଁ। ଆଉ ଆଜି ରାତିରେ କଣ ରୋଷେଇ ହଉ
ରାତିରେ ହଉଛି କୁନ୍ଦୁରି ଭଜା ଆଉ ଇଏ ସେମ୍ପେରା ।
ଓ ହୋ।
ଆଜି ସେ ବାପାଙ୍କର ବିନା ପି ରସୁଣ। ଯୋଉ ତାଙ୍କର ଅ ସିଏ ରୁ ପ୍ରତି ସୋମବାରେ ରୁଟି ଖାଆନ୍ତି ଦିନରେ ବି ରୁଟି ଖାଇବେ ଆ ପିଆଜ ରସୁଣ ଖାଇବେନି।
ଆଉ ଗରମ କେମିତି? ତମ ଆଡ଼େ।
ଗରମ କୁହନି ଆଜି ଗାଧୁଆଳେ ସେ ଟିକେ ସମୟ ବନ୍ଦ କରିଦେଇକି ଶୋଇଲି ଏସି ବାପ ଉଠିଲା ବେଳକୁ ବେକ ଫେକ ସବୁ ଝାଳ ଖାଲି।
ହୁଁ ହୁଁ।
କେତେ ସମୟ ତୁ ଦବୁ। ମାନେ ସାଙ୍ଗେ ସାଙ୍ଗେ ବନ୍ଦ କଲା ମାନେ ଗରମ।
ହୁଁ ଆଜି ଠିକ ଗରାମଟା ଅଛି।
ଗରମ ଟା କୋଉଥିଲେ କମେଇଯିବ ଏବେ ଏବେ ଭୁଲିଯାଇଥିଲା ଆଉ କାଇହିଁ କମେଇବାର ନେଇାଇ କିଛି।
ଏବେ ତ ମୌସୁମୀ ଆସିବ। ଜଗତରୁ ପଳେଇ ଆସେ ମୌସୁମୀ
କାହିଁ ଆସି ସେ ବର୍ଷା ଟା ଟିକେ ହେଲେ ଥଣ୍ଡା ଲାଗ ବା ବର୍ଷା ଉଠଉଛି ହଉନି। ବର୍ଷା ଉଠଉଛୁ ହଉନା ଡେଲି ଟିକେ ଉଠେଇ ଦଉଛି ହଉନି।
ଘଡଘଡ ତ କାଲି କରୁଥିଲା ଜୋରେ ହାଲୋ।
ଆଉ ତମେ କଣ କରିକି ଖାଇଥିଲ ଏଇ
ଆଜି ଦିନରେ କରାହେଇଥିଲା ଛୁଇଁ ଆଳୁ ବିଲାତି ବଡ଼ି ପକେଇକି ତରକାରୀ କରିଥିଲି। ଆଉ ହଁ ବେସର ବେସର
ଓ
ବେସର ଦେଇ କରିଥିଲି ଆ ଆଉ କରିଥିଲି କୋବି ଭାଜିଥିଲି ଆଉ। କୋବି ଭାଜିଥିଲି ଫୁଲକୋବି ଆଳୁ ଭାଜିଥିଲି ଆଉ କିଛି କରିନ ଥିଲି ଆଜି ପଳେଇଥିଲେ ସମସ୍ତେ ତ ଭୁବନେଶ୍ୱର ଝିଅ ହଁ ତା ବାପା ହେରିଆ ପଳେଇଥିଲେ। ଆମେ ଦି ତିନି ଜଣ ଖାଇଦେଲୁ କାଲି କେମି ଥିଲା ଛୁଆମାନେ ଖାଇଲେ।
ଓ ହୋ ଏଇ ସେବେ ମୁଁ ଫୋନ କରିଥିଲି ଯେ ସେ ଝିଅ ଭୁବନେଶ୍ଵର ରେ ଥିଲା ପଚାର ମୋ ନମ୍ବର ସେଭ କରିନଥିଲ କି?
ହଁ ନମ୍ବର ସେବେ ଆସି ଯିବା ତମ ନାଁ ଟା
ଆଉ ସିଏ ପଚାରିଲା କିଏ ବୋଲି ଯେ? ମୁଁ କହିଲି ମାମା ନାହାନ୍ତି କହିଲେ ନା ମୁଁ ଭୁବନେଶ୍ଵର ପଳେଇ ଆସିଛି ଆଉ ଗଲେ କହିବି।
ଅଁ ହଁ। ଯାଇଥିଲେ ଝିଅର ଏଇ ଆଧାର କାର୍ଡ କରିବାକୁ ଯେ ତଥାପି ଆଜି ହେଲାନି ପୁଣି ରିଜେକ୍ଟ ହେଇଗଲା।
କଣ ଆଧାର କାର୍ଡ କରିମ ମାନେ
ଆଧାର କାର୍ଡ଼ଟା ତାର ଭୁଲ ନାଁ ସ୍ପେଲିଂ ଭୁଲ ଅଛି ସେଇଟା କରେକ୍ସନ୍ କରିବା ପାଇଁ ଯେ ଏଠି କେଉଁଠି ହେଇପାରୁନି ଡାଇରେକ୍ଟ ସେଠି ଭୁବନେଶ୍ଵର ଭୁବନେଶ୍ୱର ପାଞ୍ଚହ ଛଅ ଥର ଗଲେଣି।
ଓହୋ
ପୁଣି ଆଜି ଯାଇଥିଲେ ପୁଣି ଆଜିରେ ରିଜେକ୍ଟ ହେଲା ପୁଣି ଆଉଥରେ
ହଁ ବା। ଆଜିକାଲି ଟିକେ ଭୁଲେ ଇଏ ହବ ଏ ଯ - ଯୋଉ ବ ସାଟିଫିକେଟ ନାହିଁ ତାଙ୍କର।
ହଁ ବାର୍ଥ ସାର୍ଟିଫିକେଟ ଅଛି ରେସିଡେଣ୍ଟ, କାଷ୍ଟେ ଦୁନିଆ ପ୍ରକାର ପେପର ଆଉଟିଙ୍ଗ କରିକି ଆମର କୋଡିଏ ପଚିଶି ହଜାର ଟଙ୍କା ଖର୍ଚ୍ଚ ହେଲାଣି।
ହୁଁ।
ହୁଁ। ସବୁ କରାହେଇଚି। କିନ୍ତୁ ତାର ଏ ଅନେଇ- ବାରମ୍ବାର ଯିବାକୁ ପଡୁଚି। ପୁଣି ଏଥର ରେସଟେଣ୍ଟ ବାହାରକୁ - କରିକି ଯିବାକୁ
ହଁ ବା ଆଗରୁ ଲୋକ ଦେଖ ଖି ନଥିଲେ ତ ଇଏ ଟା। ଆ ଏବେ ଯିବା ଟା ଟିକେ ମିଷ୍ଟେକ ମାନେ ସିଏ ଏ ନାଗି ଯିବ ଗୋଟେ ଯୁଗ।
ତାର ଏ ଜାଗାରେ ଓ- ଓ ଜାଗାରେ ଏ ହେଇଯାଇଚି ସେଇ ଗୋ ଏଥି ପାଇଁ ବହୁତ
ହଁ।
ହଁ, ହଁ, ହଁ।
ଏ ମୋର ବା ଡେଟ୍ ଅଫ ବାର୍ଥ ଟା ମୋର ସେ ଥିରେ ଅ ଅନେସତ ନା ମା ଆଧାର କାର୍ଡରେ ଥିଲା ଅନେସତ ମୋ ସାଠିପିକେଟ ରେ ଅ ଅଠନବେ। ଆଉ ମୁଁ ମୁଁ ଏବେବି ଇଏ କରିକି ଦେଖିନି। ହେ ହେରା କିଏ ଦେଖୁଚି ଆଗରୁ। ଆଉ ତାପରେ ଦେଖିଲା ବେଳକୁ ତୁ ମୁଁ ପ୍ଲସ ଟୁ ପଢିଲା ବଳକୁ ସେଟା ଏତେ ନୋଟିସ୍ କଲୀଳା ବେଳକୁ ଏଥିରେ ଅଲଗା ଏଥିରେ ଅଲଗା। ତାପରେ ଫୁଣି ଚେଞ୍ଜ କନି ଆଉ ଚେଞ୍ଜ ତ ହବନି ସାର୍ଟିଫିକେଟେ। ସ ଯେ ଚେଞ୍ଜ କରିବ ଆଧାର କାଢ଼େ ଚେଁଚ କରିବି
ହୁଁ। ମୋର ସେଇଭଳିଆ ହେଇଚି ମୋ ଆଧାର କାର୍ଡ ହଁ। ମୋର ବି ସେଇଭଳିଆ ଆଧାରକାର୍ଡ ହେଇଚି। ମୋ ମୋର ଦୁଇ ହଜାର ସାତରେ ଥିଲା ମେଟ୍ରିକ୍। ସିଏ କିନ୍ତୁ ହେଇଯାଇଚି ମୋର ଉଣେଇ ଅ କେତେ ଅର୍ଥ
ଆଗରୁ ଲୋକ ଏରା ନୁଆଁ ନ କରିକି ଯେମତି ଭକୁଆମି ସେମି ପକେଇ ଦିଏ।
ହଁ ପଞ୍ଚାଅଶି କି ପଡିିଚି ମତେ, ହଁ। ତ ମୋର ହେଲାଣି କେତେ ଏକଚାଳିଶ ନା ବୟାଳିଶ କିନ୍ତୁ ହେଇଥାଉ। ଆଉ ତାପରେ ଛୁଆ ମାନଙ୍କର ସବୁ ପଳେଇଚି। ଆଉ ତାଙ୍କ ନାଁ ମ ନାଁରେ ସବୁ
ସେ ଟିକେ ଟିକେ ଏପଟ ସେପଟ ରେ ପ୍ରୋବ୍ଲେମ ମୋ ବାପାଙ୍କର ପା ଆଧାର କାର୍ଡ ରେ ଅଧିକ ଅଛି କିନ୍ତୁ ଯୋଉ ତାଙ୍କର ଭୋଟର ଆଇ କାର୍ଡ ରେ କମ ଅଛି ନା ଆଣ ବୟସ ।ତାଙ୍କର ଇଏରେ ହେଇଗଲାଣି ଷାଠିଏ ଏଥିରେ କିନ୍ତୁ ହେଇନି ସେଥିରେ କେତେ କମ ବୟସ ଦେଖାଉଛି ଭୋଟର ଆଇ କାର୍ଡ ରେ।
ହଁ।
ଆଉ ଇଏ ଟା ଆପ୍ଲାଏ କରିବା ପାଇଁ ଯେ ବୁବୁନି।
ହଁ। ଆମର ମୋର ସେମିତି ହେଇଗଲାଣି ଏଭଳିଆ ହେଇଛି ଏ ହଉ ଆମର ଆଉ ଦରକାର ନାହି
ହଁ ଆର କ ଯେତେ ବଡ ଅଧିକ ଇଏ ହବ ଯେ ସେତେ ଜଲଦି ପାଇବ ପଇସା।
ଝିଅ ଜାଣିଛ ନା ଦୁନିଆ ଫେରୀ ଫେରାଏ ଏଇ ଛୁଆର ପୁଅର ବାହାର କରିବୁ ଝିଅର ବାହାର କରିବୁ କୋଅଟା ଯ କରିବୁ ଆଉ ସେ ଧନ୍ଦା ପାରିବିନି।
ହଁ ଯଉ ଯୋଉମାନେ ସାର୍ଟିଫିକେଟ ଇଏ କରିଦେଇଛନ୍ତି। ସେମାନେ ବି ହଇରାଣ ହଉଛନ୍ତି ଯେ ସାର୍ଟିଫିକେଟରେ ଗୋଟେ ଟାଇଟେଲ ଏଇଟା ରେ ଗୋଟେ ଟାଇଟେଲ।
ହଁ ବା ମୋର ଷାଠିଫିକେଟରେ ସ୍ପେଲିଂ ଅଛି ଯି
ନ୍ତୁ ସେଇଥିପାଇଁ ସେଇରା ସେଇରା ସବୁ ଏବେ ଏବେ ସବୁ ଅନଲାଇନ ହେଇଗଲା ସେରା ସବୁ ପ୍ରୋବ୍ଲ
ଏଇଭଳିଆ କି ଆଗରୁ ଜାଣିଥିଲା। ହଁ ହେଇଯାଇଛି।
ଭୁଲ ଧବ ତ ଆମ ଗ
ହଁ ।
ଆଉ କାଲି ମୁଁ ପଚାରୁଥଥିଲି ଯେ ମୁଁ କହନି ଆଉ ତମେ କାଳେ ବାହାଘର ପରେ ଯାଇକି ଯୋଉ ପଡଉଥିଲା କହିଲେ ନା ମୁଁ କୁଆଡ଼େ ଜିବୀ
ହଁ ହୋ ମତେ ହେଇଥିବ କ କହୁଥିଲା କି ତାଙ୍କ କଥା।
ହୁଁ।
ହଁ।
କହିଲ ବାହାଘର ପରେରେ ଛାଡିଦେବେ ଯମି
ଥାଉଛନ୍ତି ନା କଣ?
ହୁଁ।
କଥା ହୁଅନ୍ତିନି ତାଙ୍କ କଣ ନମ୍ବର ଫମ୍ବର୍ ଅଛି ଷ୍ଟାଟସ୍ ସୋ କରୁଛି ନା କଣ?
ହଁ ହଁ ଏବେ ବି କଥା ହୁଅନ୍ତି ସେ ସିଏ ବା କହୁଥିଲେ ଇଏ ଆ ଏଇଏ କ ଠ କ
ତାର ଆଜି ଆନିଭର୍ସରୀ ଅଛି।
ଆନିଭର୍ସରି।
ହଁ।
ତାଙ୍କର କଣ ପୁଅ ନା ଝିଅ ଟେ ହେଇଚିପା? ହଁ ଖାଇବାକୁ ଆସିଛି? ହଁ।
ହଁ।
ତୁ ତ ବାସ
ହଉ ଝିଅ ତମେ ରୁହ ତାହଲେ ଆଁ
ହଁ ହଁ ହଉ
ହଉ।